ହ୍ୟାଲୋ।
ଉଁ।
ହ୍ୟାଲୋ କଣ, ଏବେ ବସିଛୁ ତମେ?
ମୁଁ ବି ସେଇ ଏବେ ବସିଛି।
ଏବେ ସଖାଳର ପାଗ କେମିତି ରହିଛି?
କଣ କହିଲେ?
ମୁଁ କହିଲି ସଖାଳର ପାଗ ଆଜି କେମିତି ରହିଛି?
ଅଲା ସକାଳୁ ମା ଏମିତି ଖରା ଟିକେ ଟିକେ ଦେଇଛି ଆଉ। ହୁଁ କାହାଳିଆ କରିଛି ଟିକେ ବି ଆଉ।
ହୁଁ - ହୁଁ।
ଆଉ ସେପଟେ କେମିତି କଣ ପାଗ ଦେଇଛି?
ଏପଟେ ଖରା ତ ହେଇଗଲାଣି।
ଓ ହୋ ଆଉ। ମାନେ ଏ ଦି ତିନି ଦିନ ହବ କେମିତି କଣ ପାଗ ରହିଥିଲା?
ଟୋଟାଲି ଖରା ନାହିଁ, ଆଜି କେମିତି ସକାଳୁ ଟିକେ ଖରା ଆସିଛି। ବର୍ଷା ତ ପଅରଦିନ ରାତିରୁ ଲାଗି ରହିଥିଲା। ଆଜି ବି ସକାଳେ ବର୍ଷା ହେଇଥିଲା, ଏବେ କିନ୍ତୁ ଖରା ହେଇଛି ଆଉ। ଏମିତି ପାଗ ରହୁଛି, ପରଦିନ ରାତିରେ ବହୁତ ପବନ ସହ ଘଡଘଡି ବି ହେଇଥିଲା। ଘଡଘଡିରେ ବହୁତ ଯୋଉ ଜୀବନ ବି ନଷ୍ଟ ହେଇଯାଇଚି। ଗଛ ପତ୍ର ଭାଙ୍ଗି ପାଇଛି ପବନରେ। ଏମିତି ସବୁ ନଷ୍ଟ ହେଇଛି।
ନେଟୱାର୍କ ବି ଠିକ ସେ ରହୁନି।
ହଁ। ନେଟୱାର୍କ ବହୁତ ଅସୁବିଧା ହଉଛି।
ହଁ ସେଇଥିପାଇଁ ଆଉ ଯୋଗାଯୋଗ ବି ହେଇପାରୁନି। ଆଉ ମାନେ ଆମର ତ ଏପଟେ ସବୁ ଗଛ ଗୁଡାରେ ଯୋଉ ସବୁ ଆସି ଥିଲା ଫଳ ସେଥିରେ ତ ପୋକ ଲାଗିଗଲାଣି ବର୍ଷା ପାଇଁ।
ହଁ।
ଆଉ ଆଉ କଣ ହେଲା ଆପଣଙ୍କର ଏବେ ସେପଟେ? ଆମର ଯୋଉ ଆସୁଛି ରଥଯାତ୍ରା କେମିତି କଣ ପାଳନ କରନ୍ତି?
ରଥଯାତ୍ରା ମାନେ ଦେବସ୍ଥାନ ପୂର୍ଣ୍ଣିମା ଏବେ ଗଲା ନା ତିନି ଦିନ ହବ। ଠାକୁର ଏବେ ଜରରେ ପଡିଛନ୍ତି। ପନ୍ଦର ଦିନ ରହିକି ଅଣସର ଘରେ ଆସିଲା ପରେ ସେଦିନ ରଥଯାତ୍ରା ହୁଏ। ଭକ୍ତ ମାନେ ଅପେକ୍ଷା କରିଥାନ୍ତି ଜଗନ୍ନାଥଙ୍କୁ ଦେଖିବା ପାଇଁ ସେଦିନ ତାଙ୍କର ଯାତ୍ରା ହୁଏ। ତିନିଟା ରଥ ହୋଇଥାଏ ତିନି ରଥରେ ତିନି ଠାକୁ କୁର ବସିଥାନ୍ତି।
ହଁ ତ ତାଙ୍କର ରଥ ଥାଏ ନା ଦେବଦଳନ, ତାଳଧ୍ୱଜ, ନନ୍ଦିଘୋଷ।
ତିନି ରଥରେ ତିନି ଠାକୁର ବସିଥାନ୍ତି। ଏଇ ସାଜ ଶଯ୍ୟା ବହୁତ ଭଲ ଭାବରେ ହୁଏ। ବାଜା, କୀର୍ତ୍ତନ ଏମିତି ସବୁ ହୁଏ। ତାପରେ ମିଠା ମିଠା ବି ବଣ୍ଟା ହୁଏ। ପ୍ରସାଦ ଯୋଉ ଖେଚେଡି କରାହୁୁଏ ସେଦିନ ରଥଯାତ୍ରା ଦିନ ଖେଚଡି ବଣ୍ଟା ହୁଏ।
ହଁ ବହୁତ ସାରା ମାନେ ବହୁତ କିଛି ସେପଟେ ହୁଏ ଆଉ।
ଆଜ୍ଞା।
ଆମର ତ ଏପଟେ ଛୋଟ ଛୋଟ ପିଲାମାନେ ରଥ ଯେଉଁ ଟାଣିବା ପାଇଁ ବହୁତ ମାନେ ଖୁସି ଖୁସି ହୁଅନ୍ତି ବା ଆନନ୍ଦିତ ହୁଅନ୍ତି ଆଉ ସବୁବେଳେ ମାନେ ରଥ ଯେତେବେଳେ ଧର ଟାଣନ୍ତି ସେ ତାଙ୍କୁ ଆଉ କିଛି ମାନେ ପାଗର ପରିବର୍ତ୍ତନ ହେଲେ ବି ତାଙ୍କ ଉପରେ କିଛି ପ୍ରଭାବ ବଟେ ବି ବର୍ଷା ଖରା ଯାହା ବିି ହଉ ସେ ରଥ ଟା ଆଣନ୍ତି ବୋହୁତ୍। ଖୁସି ମନରେ ଆଉ ର ରଥଯାତ୍ରା ଆମର ଏପଟେ ବି ଯୋଉ ଆମ ସାହି ସାହି ଅଛି ଗାଁ ଯୋଉ ଅଞ୍ଚଳ ଆମ ଗ୍ରାମର ଯୋଉ ସାହି ଗୁଡା ଅଛି। ପ୍ରତ୍ୟେକଟି ସାହିଡରେ ଏମତି ଗୋଟେ ଗୋଟେ ରଥ ବନାନ୍ତି। ରଥ ବନେଇବା ପରେ ଯୋଉ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ସେ ରଥରେ ଅ ବସେଇକି ବା ସ୍ଥାପନା କରିି ସେ ରଥରେ ତାଙ୍କୁ ଗାଁ ଚାରି ଗାଁ ଚାରିପଟାଙ୍କ ବୁଲାନ୍ତି। ତାପରେ ତାଙ୍କ ମାଉସୀ ମାଙ୍କ ଘରକୁ ନିଅନ୍ତି।
ମାଉସୀ ମାଙ୍କ ଘରକୁ ଗଲା ପରେ ତାଙ୍କ ମାଉସୀ ମାଙ୍କ ଘର ରେ ବି ସବୁ ପାଇଁ ଯୋଉମାନେ ଧର ରଥ ଟା ଆଣୁଛନ୍ତି ରଥ ଭଗବାନ ତାଙ୍କ ମାଉସୀ ମାଆଙ୍କ ଘରକୁ ନେଲେ ତାଙ୍କ ପାଇଁ ବି ବଏ ଆଉ ଦେବସ୍ନାନ ପୂର୍ଣ୍ଣିମା ଛୋଟ ଛୋଟ ପିଲାମାନେ ଶ୍ରୀ ଜଗନ୍ନାଥ ବଳଭଦ୍ରଙ୍କୁ ଭଦ୍ରଙ୍କୁ ତାଙ୍କୁ କହିଥାନ୍ତି ପଞ୍ଚମୃତରେ
ଏମିତି ସବୁ ହୁଏ।
ମୁଁ କହିଲି ମୋ ଭୟସ ଶୁଭୁଛି ତ?
ଆଜ୍ଞା କ୍ଲିଅର ରେ ଶୁଭୁଛି।
ହଁ।
ଆଉ ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ସମସ୍ତେ ଭଲ ଅଛନ୍ତି।
ହୁଁ ଆଉ କଣ ସେପଟେ କଣ ଖାଦ୍ୟ କଣ କହିଲେ?
ଆଜି କଣ ଖାଇବା ବନା ହେଲାଣିି?
ଏବେ ତ କିଛି ଆରମ୍ଭ ହେଇନି। ଗାଧେଇ ସାରିବା ପରେ ସବୁ ଆରମ୍ଭ କରାହବ।
ହୁଁ।
ସେଥିପାଇଁ ଆଉ ଆପଣଙ୍କର ସେପଟେ କଣ ରୋଷେଇ ହେଲାଣି? ହ
ଆଜି ଚିକେନ ବନାହବ ଡାଲି ଶାଗ ଭଜା।
ହୁଁ ଆମର ତ
କଣ ଯୋଉ ମହାପ୍ରସାଦ ରେ ଡାଲମା ଟା ଥାଏ ନଥାଏ କିି ତାଙ୍କ ପ୍ରସାଦରେ। ଡାଲମା ଟା ମାନେ ଆମର ଯୋଉ ସଂସ୍କୃତିରେ ଡାଲମା ହୋଉଛି ଗୋଟେ ଯେମିତି ଉ ମାନେ ପ୍ରସିଦ୍ଧ ଖାଦ୍ୟ। ଆଉ ତାଙ୍କର ମହାପ୍ରସାଦ ଟା ମହାପ୍ରସାଦ ରେ ଡାଲମା ହୁଏ। ସେଟା ଆଉ ଶୁଭୁନି କୋଉ
ବ୍ୟାକଟା ସେଟା କରିକି ଦଉନୁ।
ଆ
ଆଚ୍ଛା। ଆମର ଡାଲମା ଟା ମାନେ ଠାକୁରଙ୍କ ଯେମତି ପ୍ରସାଦ ଲାଗେନି କି ସେମିତି ଆମର ବି
ହଁ ଶାଗ ଲାଗେ ଡାଲମା ଲାଗେ ଆଉ ସବୁ ମାଟି ସେଇଠି ହିଁ ତାଙ୍କ ପାଇଁ ରୁ ମାନେ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ପୁଣି ଏମିତି ବି ଆମର ଅଛି କି ତା ମାନେ ପୁରୀ ମନ୍ଦିରର ଯୋଉ ରୋଷ ଶାଳାର ମାନେ ଏମିତି ବିଚିତ୍ର ମାନେ ଦୃଶ୍ୟ ଦେଖିବ କି କି ଉପର ହାଣ୍ଡି ଆଗେ ମାନେ ସିଝି ଥାଏ ଉପର ହାଣ୍ଡିର ଖାଦ୍ୟ ଟା। ତାପରେ ସଭା ତଳାହାଣ୍ଡିର ଖାଦ୍ୟଟାକୁ ମାନେ ସିଝିଥାଏ ବା ହେଇଥାଏ।
ଆଜ୍ଞା।
ଯୋଉଟା ନିଆଁ ପାଖାପାଖି ଯୋଉ ହାଣ୍ଡି ଟା ଥିବ ସେଟା ଆଗ ହେବା କଥା କିନ୍ତୁ ସେଟା ପରେ ହେଇଥାଏ ଉପର ହାଣ୍ଡିର ଖାଦ୍ୟ ଟା ଆଗେ ବା ହେଇଥାଏ। ଏମିତି କିଛି ବିଚିତ୍ର ଲୀଳା ଅଛି ଭ ଶ୍ରୀ ଜଗନ୍ନାଥଙ୍କର।
ବହୁତ ବଢିଆ କଥା।
ହଁ।
ଆଉ ଆପଣଙ୍କର କଣ ପୂଜା ପର୍ବ?
ତାଙ୍କର ଅତି ପ୍ରିୟ ହୋଉଚି ପୋଡପିଠା ପୋଡପିଠା ବି ଆମର ଲକ୍ଷ୍ମୀ ମାଙ୍କ ବ୍ରତରୁ ବି
କୋଉ ପର୍ବ ପାଳନ କରନ୍ତି ନେ ଆପଣଙ୍କ ଘରେ।
ଆମର ଏପଟେ ଦଶହରା ଦୀପାବଳି। ଆଉ। ଅ କଣ କି ଯୋଉ ଗୁରୁବାର ଟା ବି ସେପଟେ ଏପଟେ ଭଲ ସେ ପାଳନ କରନ୍ତି ଯୋଉମାନେ
ଗୁରୁବାର ଟା ବହୁତ ଧୁମଧାମ ରେ ମାନେ ବଢିଆ ଲାଗେ ଗୁରୁବାର ଦିନ ଟା।
ହଁ ଗୁରୁବାର ଦିନ ଝୋଟି ଚିତା ପକେଇବା ପାଇଁ ବହୁତ
ଗୁରୁବାର ପୂର୍ବ ଦିନରୁ ଝୋ ମାନେ ଲିପା ପୋଛା ସାରି। ଝୋଟି ସୁନ୍ଦର ଭାବରେ ମାନେ ପକେଇ ଏ ଠାକୁରଙ୍କୁ ଧୁଆ ଧୁୋଇ କରି ସକାଳୁ ରାତି ଗୁରୁ ମାନେ ତିନିଟା ରାତିରୁ ବା ଦିଟା ରାତିରୁ ଉଠି ମାନେ ଠାକୁରଙ୍କୁ ସ୍ଥାପନ କରି। ଠାକ୍ କୁରଙ୍କୁ ମାନେ ଯୋଉ କୁହନ୍ତିନି ହଳଦୀ ଆଉ ଗୁଆ। ଗଙ୍ଗା ଜଳ ଘିଅ। କ୍ଷୀର ଏଇଥି ସବୁ ପକେଇକି ଠାକୁରଙ୍କୁ ମାନେ ସ୍ନାନ କରାଯାଏ। ତାପରେ ଠାକୁରଙ୍କୁ ନୂଆ ବସ୍ତ୍ର ପିନ୍ଧାଯାଏ। ତାପରେ ଠାକୁରଙ୍କର ପ୍ରିୟ ଫୁଲ ହଉଛି ପଦ୍ମ ଫୁଲ। ହଁ ପଦ୍ମ ଆଜ୍ଞା। ହଁ ପଦ୍ମଫୁଲ ତାପରେ ଠାକୁରଙ୍କତିରେ ଅଗ୍ ଦିଆଯାଏ। ଉଁ ଯେମିତି ଧୂପ ଦୀପ ଉ କର୍ପୂର ଲାଗିଥାଏ। ଆଉ ଆଉ ଗୋଟେ କଞ୍ଚା ଅମୃତ ହୁଏ। ସେ ସେଇ କଞ୍ଚାମୃତରେ ଦଶ ପ୍ରକାର ମାନେ ଫଳ ପଡିଥାଏ। ସେଇଟା ମାଙ୍କ ପାଖରେ ଭୋଗ ଲାଗେ। ସକାଳୁ ମାନେ ତାଙ୍କ ମା ର ଗୋଟେ ବିଧି ଅଛି ଦଶ ପ୍ରକାର ଫଳ ଲାଗିଥାଏ।
ହୁଁ ତାପରେ ବି ଦହି କ୍ଷୀର ଆଉ ତାଙ୍କର ବି ପ୍ରିୟ ଜିନିଷ ଆ ଖୁଆ ଆଉ ମୂଳା ସେଇଟା ବି ତାଙ୍କ ପାଖରେ ଥାଏ ନା। ଯୋଉ ଖଟୁଲି ଯୋଉ ଆମର ସେଇଥିରେ ରଖିଥାନ୍ତି। ଆଖୁ ଆଉ ମୂଳାକୁ ବି ରଖିଥାନ୍ତି।
ଆଜ୍ଞା।
ହଁ ମାନେ ବହୁତ ଭଲ ସେଇ ହୁଏ। ଆ ଆଉ ଦୀପାବଳିରେ ତ ଆମର ଯୋଉ ବଡ ବଡୁଆଙ୍କୁ ଆଣିଥାନ୍ତି ହାଣ୍ଡି ହାଣ୍ଡି ଯୋଉ ଆମର କୁହନ୍ତି।
ଦୁଇ ଦିନ ତିନି ଦିନ ପୂର୍ବରୁ ବଡ ବଡୁଆଙ୍କୁ ଡାକିଥାଆନ୍ତୁ।
ମାନେ ସେ ମାନେ ହାଣ୍ଡି ଯୋଉ ଦିନ କରନ୍ତି। ସେଇଦିନ ଆମ ଘରେ ରୁହନ୍ତି। ମାନେ ଆସନ୍ତି ଘରକୁ। ଆମର ମାନେ ଯାହା ମାନିବା। ମାନନ୍ତି ଯୋଉମାନେ ବଡ ବଡ ଲୋକମାନେ କୁହନ୍ତି। ତ ସେମାନେ ହାଣ୍ଡି ଯୋଉଦିନ ଆମର ସେଇଦିନ ସେ ଘରକୁ ଆସନ୍ତି। ଆଉ ସେଇ ତିନି ଦିନ ଆମ ମାନେ ଆଖ ମାନେ ପାଖାପାଖି ସେମାନେ ରୁହନ୍ତି। ଆଉ ଯୋଉଦିନ ଆମର ହଁ ଦୀପାବଳି ଥାଏ। ସେଇଦିନ ସେ ତାଙ୍କୁ ରାତିରେ ନାଚରେ କଣ? ବିଭିନ୍ନ ପ୍ରକାର ଯୋଉ ସବୁ ମାନେ ରହିଲା ବାଣ ଖାଦ୍ୟ ପିଠାମଣା ବି ହେଇଥାଏ। ତାଙ୍କୁ ଦେଇକି ନେଇ ଦେଇଥାନ୍ତି।
ଆଜ୍ଞା।
ମୁଁ କହିଲି ବ ତାଙ୍କୁ ସେଇଦିନ ରାତିରେ ଦୀପାବଳି ଦିନ ରାତିରେ ତାଙ୍କ ବାଟେଇ ଥାନ୍ତି। ଆମ ଯୋଉ ଅ ବଡ ବଡୁଆ ମାନେ ଆସିଥାନ୍ତି।
ହଁ ଘରର ସମସ୍ତ ସମସ୍ତ ସଦସ୍ୟ ବଡ ବଡିଆଙ୍କୁ ନେଇକି ବାଟେଇଥାନ୍ତି ନା କି।
ହଁ କାଉଁରିଆ କାଠି ମାନେ ପଦ୍ କଇଁ ଫୁଲକୁ ଦେଇକି ସେଇଟାକୁ ବାନ୍ଧିଥାନ୍ତି। ଆ ଛକ କରିକି ବାନ୍ଧିକି ନା ସେଇଟାକୁ ଯୋଉ ଆମର ରହିଲା ଦାଣ୍ଡ ରହିଲା। ବା ଯୋଉ ରାସ୍ତା ରହିଲା। ମୁଁ ମୁଖ୍ୟ ରାସ୍ତା ସେଇଠାରେ ଜାଳିକି ପ୍ରଥମ ସେଟାକୁ ଗୋବର ପାଣିରେ ଲିପନ୍ତି ସେ ଜାଗା ଟାକୁ। ତାପରେ ସେଥିରେ ସେଇଟାକୁ ନେଇକି ଘରୁ ଇସଣରୁ ଦୀପ ଯୋଉ ଲାଗିଥାଏ। ସେଇଠୁ ନିଆଁ ଲଗେଇକିନା ଯେ ଘରର ବଡ ଥିବେ। ସେ ପ୍ରଥମେ ନେଇକିନା ନିଆଁ ନିଆଁ ଲଗେଇକି ସେ କାଉଁରିଆ କାଠରେ ନେଇକି ରଖନ୍ତି। ତାପରେ ପଛକୁ ପଛ ଯୋଉ ମାନେ ଛୁଆ ରହିଲେ। ବା ଅଲଗା ଯୋଉ ସଦସ୍ୟ ରହିଲେ। ସେମାନେ ତାଙ୍କ ପଛ ପଛେ ବି ସେ ସେମିତି ନିଆଁ ନେଇ ନିଆଁ ଲଗେଇକିନା ନେଇକି ଯାଆନ୍ତି। କଣ?
ବହୁତ ଭଲରେ ହୁଏ ତାହେଲେ ନା କି।
ହଁ ତାପରେ ବି ବାଣ ଯୋଉ ଛୋଟ ଛୋଟ ପିଲା ରହିଲେ। ଆଜ୍ଞା।
ତୁମକୁ ବାଣ ଫୁଟାଇବାକୁ ପସନ୍ଦ ଲାଗେ?
ହଁ ଭଲ ଲାଗେ ଯେ ବିଶେଷ ମାନେ ବଡ ବଡ ବାଣ ଫୁଟାଏନି ମୁଁ ବାସ୍ ଖାଲି ସେ ଫୁଲ୍ ଯୋଉ ଫୁଲଝରି ଆଉ କୁମ୍ପି ଏଇ ସବୁ ବାଣ ଫୁଟାଏ ଆ ରସୁଣ ବାଣ ଏଇଗୁଡା ଫୁଟା ଟାଏ ଆପଣ ଫୁଟାନ୍ତି?
ଆଜ୍ଞା।
ଓହୋ।
ହଉ ହଉ ଏବେ ଟିକେ ରଖୁଛି ପରେ କଲ୍ କରିବି।
ଆଜ୍ଞା।